ହ୍ୟାଲୋ।
ହଁ ଶୁଭୁଚି ନା ନାହିଁ ଶୁବୁ ନାଇଁ? ନେଟୱାର୍ ପ୍ରୋବ୍ଲେମ୍ ଆଁ ତମ ନାଁ?
ଆ ମୋ ନାଁ ହଉଛି ସ୍ଵିଟି। ଆଉ ତମ ନାଁ?
ସ୍ଵପ୍ନା। ତୁମ ଘର କୋଉଠି?
ଆମ ଘର ଜଗତସିଂହପୁର।
ଯଉ କଁ ପର୍ଟିକୁଲ ପୁରା ମାନେ ମାର୍କେଟ?
ନାଇଁ ନାଇଁ ଆମର ଇଆଡ଼େ ତିର୍ତୋଲ ଜାଣିଥିବ?
ହଁ ହଁ।
ହଁଉ ଅଁ ତମ ଘର?
ଆମଘର ତାରପୁର ଜାଣିଚ?
ହଁ ହଁ।
ହଁ ତମେ ପ୍ରାୟ ସବୁ ତିର୍ତୋଲ ଭଟ ହ ଇଏ ହଉଚ।
ହଁ ଆମେ ଏଇ ସାଇଟିରୁ ହିଁ ସମସ୍ତେତ ପ୍ରାୟ ଆଉ।
ହଁ ତମେ ଏକା କଁ ତମେ ସରିଗଲାଣି ଗ୍ରାଜୁଏସନନା ନାଇଁ?
ନାଇଁ ନାଇଁ ଗ୍ରାଜୁଏସନ୍ ସରିନି ମୁଁ ଆକ୍ଚୁଲି ପ୍ଲସ୍ ଟୁ ପରେ ଦି ବର୍ଷ ଡ୍ରପ୍ ନେଇ ଏଗ୍ଜାମ୍ ପାଇଁ ସବୁ ତାପରେ ଏବେ ଭାବୁଚି ହଁ। ଏବେ ଭାବୁଚି ବି ସିଏ କରିବି ତାସହିତ ପଢାପଢି ଏପଟେ ଏକ୍ଜାମ୍ କରିବି ଆଉ।
ସାଇନ୍ସ?
ହଁ ହଁ।
ଓହୋ କୋଉ କଲେଜ୍ ଏଇଥିତୋତ କଲେଜ୍ ଥିଲା?
ହଁ ତେତଲ କଲେଜ୍ ମୁଁ ଏଠି ପଢୁ ନଥିଲି ମୁଁ ଫାଷ୍ଟ୍ ୱନ୍ କାଲ୍ସରୁ ଟେନ୍ଥେ ଯାଏ ଭୁବନେଶ୍ୱରରେ ପଢ଼ିଲି ତାପରେ ଘରଲୋକ କହିଲେ ଆଉ ଦି ବର୍ଷ ଇଆଡ଼େ ପଢିଦେ ତାପରେ କୋଉଠି ପଢିବୁ ଆଉ ତାପରେ ଏ ିକି ତିର୍ତୋଲ କୁ ପଳେଇ ଆସିଲି ତିର୍ତୋଲ ରେ କରୁଥିଲି ଦି ବର୍ଷ ତାପରେ ଡ୍ରପ୍ ନେଲି ଯୋଉ ଏବେ ପୁଣି ସିଆଡ଼େ ଯିବି ପଢିବି ଆଉ।
ଅଁ ହଁ ହଁ ହଁ।
ଆଉ ତମର ବୋଧେ ଗ୍ରାଜୁଏ
ହଁ ମୋ ଆର ବର୍ଷ ଗଲେ
ହଁ ହଁ। ଆଉ ଖିଆ ପିଆ ସରିଲାଣି?
ହଁ ଖାଇସାରିଲିଣି ତମେ?
ହଁ ମୋରବି ସରିଲାଣି।
କଁ ଖାଇଲ।
ମୁଁ ଆଜି ଖାଇଲି ଭାତ ଆଉଯୋଉ ସଜନା ତରକାରୀ ମାନେ ଡାଲିରେ ଯୋଉ ନାଇଁ ନାଇଁ ସଜନା ପତ୍ର ଯୋଉ ଡାଲିରେ ପଡ଼େ
ହଁ ହଁ।
ହଁ ସେଇଟା ହେଇଥିଲା ଆଉ ସୋୟାବିନ୍ ଦରକାରୀ ଆଉ କଲରା ଆଳୁ ଭଜା ଆଉ ପୋଟଳ ତରକାରୀ।
ହଁ ହଁ।
ତମେ କଁ ଖାଇଲ ହଁ ଆଜି ତ ଆଇଁଷ ବାରି ଆଉ ହଁ।
ତମେ ଆଇଁଷ ଖାଉନା ନାଇଁ?
ହଁ ଖାଏଯେ କିନ୍ତୁ ଏତେ ପସନ୍ଦ ନୁହଁ ଆଉ।
ମୁଁ କହିଲି ତମ ଘର ପୁରା ପର୍ଟିକୁଲାର ତିର୍ତୋଲ ନା?
ନାଇଁ ନାଇଁ ପର୍ଟିକୁଲାର ନାଇଁ ତିର୍ତୋଲ ପରେ ମଣିଜଙ୍କା ତା ଭିତରକୁ।
ଅହଁ।
ହଁ।
ତିର୍ତୋଲ କହିଲତ ମୁଁ ଭାବିଲି କଳେ ଜାଣିଥିବ ବୋଧେ କିଛି।
ଅହ ତ ଶିଆଳି ତ ଯାଇଥିବ ତମେ କେବେ?
ହଁ ହଁ ତ ମୁଁ କହିଲି ତମମାନେ ତ ଯୋଉ ପ୍ରାୟ ତବୁଜାକ ସେଇ ଶିଆଳି ପଟ।
ହଁ ନାଇଁ ଆମେ ଶିଆଳି ଏତେ ପାଖାପାଖି ନୁହଁ ଆମେ ମାର୍କେଟ ପାଖାପାଖି ମାନେ ଯୋଉ ଆମର ଯୋଉ କଟକ ପାରାଦୀପ ରୋଡ୍ ଟା ଯୋଉ ସେଇ ପାଖ ପାଖରୁ ଆମ ଘର ପାଖାପାଖି ସାତ କିଲୋମିଟର ଏତେ ତଳେ ଆମେ ନୁହଁ।
ଏଇ ଜୁ ମୁଁ ଯୋଉ ମୋର ଅଛନ୍ତି ଯେ ସାଙ୍ଗ ସେ ଯୋଉ ବଙ୍ଗାଳୀ ହେଲା ମାନେ ଯୋଉ ପିଓର ବଙ୍ଗାଳୀ ହେଲ ନୁହଁ ଏଇ ବଙ୍ଗାଳୀ। ସିଏ ପୁରା ସବୁଯାକ ସିଆଳି ପାଖାପାଖି ମାନେ ତ ଅଠୁ ବାଟ କହିଲେ ଚଳେ ତାଙ୍କ ଘର ପାଖରୁ ସବୁ ଶିଆଳି ଆଉ।
ହଁ ହଁ।
ମୁଁ ଏଇ ଭଲ ଜାଗା ଟା ତମର ତାହେଲେ ବୁଝିଲ।
ହଁ ହଁ ଶିଆଳି ଏବେ ହିଁ ଯାଇଥିଲି କିଛି ଦିନି ତଳେ।
ତମେ ଟାସ୍କେ କେଇଟା କମ୍ପ୍ଲିଟ୍ କଲଣି?
ମୁଁ ତ କାଲି ହିଁ ଷ୍ଟାର୍ଟ କଲି ହେଲା। ମୁଁ କାମ ଜାଣିନଥିଲି ବୋଲି ଆଉ ଆଜି ଗୋଟେ ଦିନି ହିଁ ଅଛି ସବୁ ସାରିବା ପାଇଁ।
କେତେଟା ସରିଛି?
ଆଜି କେମିତି କଣ ମୋର ଛଅଟା କଲ୍ ଯାଇଚି ହେଲା। ତାପରେ ସିଆଡୁ ଯାହା କଲ ଆସିଚି ମାନେ ହେଇଗଲାଣି। ମୋର ପଇଁଚାଁଳିଶି ମିନିଟ୍ ପରେ ହେଇଯାଇଛି।
ସେ ଆଡୁ ଆମ ଆଡୁ କଲ୍ ଗଲେ ତମର କିଛି ହବନି ବଟ ତମ ଆଡୁ କଲ୍ ଆସିବା ଦର୍ କାର।
ନାଇଁ ନାଇଁ ହବ ନା ମିନିଟ୍ ବଢିଆ ଦରକାର ନା ମାନେ ଆ
ଦରକାର ଯେ ହେଲେ ତମ ଟ୍ୟାକ୍ସ ତ ସରିନି ନା।
ହଁ ଟ୍ୟାକ୍ସେ ଏକୋଇଶି ଟା ବି ସାରିଲେ ଚଳିବ ସେ କୋ ମ୍ୟାମ୍ କୋହୁଥିଲେ ତ। କଥା ହେଇଥିଲି କହିଲେ ଚଳିବ।
ମୁଁ କହିଲି ତମର କୋଉ ଇୟର କହିଲ ପ୍ଲସ୍ ଟୁ ପାସ୍ ଆଉଟ୍।
ମୋର ହୋଉଚି ଏଇ ଦୁଇ ହଜାର ପଚିଶ୍। ନାଇଁ ନାଇଁ ପଚିଶି ହଁ ପଚିଶି ହଁ।
ଅହ ପଚିଶି ମାନେ ପଚିଶି କି ତମର ପ୍ଲସ୍ ଟୁ ପାସ୍ ଆଉଟ ଥିଲା କି? ତମେ ବାଇଶରେ ବୋଧେ ଆମରି ବ୍ୟାଚ୍ ବୋଧେ।
ଅହ ନାଇଁ ମୋର ହୋଉଚି ଦୁଇ ହଜାର ତେଇଶି ନା।
ତେଇଶି ନା ଏଇ ଦି ଯୋଉ କଣ ତାଙ୍କର ନା ଯିଏ କହିଲେ ତାଙ୍କରି ବ୍ୟାଚ ର ବୋଧେ।
ହଁ।
ଯେଟ ମୁଁ କହିଲି ଅଭିଷେକ ସେ ଯୋଉ କହିଲେ ବା।
ହ ନାଇଁ ମୁଁ ତାଙ୍କ ସହିତ ଏତେ ଡିଟେଲସରେ କଥା ହେଇନି ତାଙ୍କ କଥା ଜାଣିନି ଏତେ କିଛି।
ଅହଁ।
ହୁଁ କଣ ହେଲା।
ମୁଁ କହିଲି ତମ ଡେଟ୍ ଅଫ୍ ବାର୍ଥେ?
ମୋର ହୋଉଚି ଦୁଇ ହଜାର ଆଠେ।
ଆଠେ?
ହଁ।
ତମେ ବୋହୁତ୍ ସାନ।
ହଁ।
ସେୟଆ ମୁଁ କହୁଛି ତମର ଗ୍ରାଜୁଏସନ ସିଲଣି ମୁଁ ପ୍ଲସ ଟୁ ସରିଛି।
ହଁ ଆମର ଗ୍ରାଜୁଏସନ ସରିଲା ପଚିଶ ରେ ତମର ଦେଖିଲା ଆ ନା ତମ ବହୁତ
ହଁ।
କହିଲ ନା ପ୍ଲସ ଟୁ ପରେ ଦି ବର୍ଷ ଗ୍ୟାପ୍ ନେଇଗଲି ମୁଁ ଏଇ ବର୍ଷ ସରିବ କି କଣ ତମର ଦେଖିଲା ବେଳକୁ ହଁ ଏଇ ବର୍ଷ କ ଏଇ ବର୍ଷ ଷ୍ଟାର୍ଟ କରିବ ତମେ ନାଇଁ?
ହଁ ହଁ ହଁ ହଁ।
ଆଉ ତମ ଭାଇ ଭଉଣୀ
ନାଇଁ ନାଇଁ ମୋର ଗୋଟେ ସାନ ଭଉଣୀ।
ହଁ।
ସେ ବଡ ନା ତମେ ବଡ? ଯୋଉ ସରି କହିଲ
ହଁ ସାନ
ହଁ।
ହଁ। ତମର ସେଠି ମାନେ ନିଜ ଘର ତାରପୁରରେ?
ହୁଁ ହୁଁ ହୁଁ ଆମର ନିଜ ଘର।
ଓହୋ।
ତମେ କାହିଁ ମାମୁ ଘରେ କୋଉଠି ଅଛ ନା କଣ?
ନାଇଁ ନାଇଁ ଏଠି ଆମ ନିଜ ଘର, ବାକି ମୁଁ ଯୋଉଠି ଭୁବନେଶ ରେ ରହୁଥିଲି ମାମା ମାଇଙ୍କ ପାଖରେ ରହିକି ପଢୁଥିଲି।
ଓହୋ ନାଇ ନାଇ।
ଅହୋ।
ତମେ ଏଇଖା ପ୍ଲସ୍ ଥ୍ରୀ ଯୋଉ ମୁଁ କହିଲ ଏଇଖା କୋଉଠି କରିବ ତମେ ଇଏଟା?
ମୁଁ ସେ ଭୁବନେଶ୍ଵରରେ ହିଁ କରିବି ଭାବୁଛି କୋଉ ଭଲ ୟୁନିଭର୍ସି। କରିବି ଭାବୁଚି ଠିକ ହେଇନି ଏବେ ତ ବାହାରିନି।
ହଁ।
ବାହାରିବ
ଆଡମିସନ ଟାଇମ ହେଇଗଲା ଆଉ, ଏଇ ମାସ ଆମ ଷ୍ଟାର୍ଟ ହବ ଆଉ।
ହଁ। ଆଉ ଆଗକୁ କଣ ପ୍ଲାନ୍?
କଣ ଚାଲିଚ ତ ବ୍ୟାଙ୍କିଙ୍ଗ ପାଇଁ ଟ୍ରାଏ ଦେଖାଯାଉ।
ହଁ ସେଇ ତ ସମସ୍ତେ ମୁଁ ବି ସେଇ ବ୍ୟାଙ୍କିଙ୍ଗ ମାନେ ଘରେ ସେମିତି କହିଲେ ତୁ ବି ବ୍ୟାଙ୍କିଙ୍ଗ ପାଇଁ ପ୍ରିପେୟାର ହଁ ମୁଁ କହି ହଉ ଠିକ ଅଛି ମୁଁ ପାଠ ଏ ପାଠ ବି ସିଏ ସହି ତ ତା ସେଇ
ହୁଁ ହୁଁ ସେଇଆ କର ହେଲା ହଁ ଗ୍ରାଜୁଏସନ ତ କହୁ ତମେ ତାରି ଭିତରେ ତମେ ଇଏ କରିଥାଅ ଯେମିତି ଗ୍ରାଜୁଏସନ ସରିଯିବ ତମେ ଭୁଲ ଗଲ ତମେ ଗ୍ରାଜୁଏସନ ଇଏ କରିଦବାର ଥିଲା, ଦି ବର୍ଷ ଗ୍ୟାପ୍ କାହିଁ ନଉଥିଲା?
ଗ୍ୟାପ ନେଲି ଘରଲୋକ ମାନେ ମୋର ଟିକେ ଷ୍ଟ୍ରେଟ ହେଲା, ମାନେ କଣ କହିଲ ମୋ ଚଏସ ରେ ଟିକେ ନୁହଁ, ତାଙ୍କ ସିଏ ଯାହା କହିବେ ତ ସିଏ କହିଲେ କି ନିଟ୍ ପାଇଁ ପଢ, ମୁଁ ନିଟ୍ ପାଇଁ ଦେଲି ବାକି ପ୍ରାଇଭେଟ ରେ ବି ହେଇଯାଇଥାନ୍ତା, ହେଲା ମୁଁ କହି ନାଇଁ ପ୍ରାଇଭେଟ ରେ ମୁଁ କରିବିନି। ଏମିତି ହେଇକି ଡ୍ରପ୍ ନେଇଗଲି ଆଉ ଛାଡ।
ହଁ ଛାଡ କିଛି ମନ ଦୁଃଖ କରନି ଦି ବର୍ଷ ତ ଟ୍ରାଏ କରିଛ ଗୋଟାଏରେ ଇଏ କର।
ଆଉ।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
ହଁ।
ଆଉ କଣ ଖବର କୁହ। ତମ ଭଉଣୀ କୋଉଠି ଏଇଠି ନା ନାଇଁ ଭୁବନେଶ୍ଵର ରେ।
ନାଇଁ ଏଇଠି ଏଇଠି ହିଁ ସେ ତାର ଏବେ ସେ ବହୁତ ଛୋଟ ଆକ୍ଚୁଆଲି ଆମର ବହୁତ ଏଜ୍। ଡିଫରେନ୍ସ ବହୁତ ହେଲା ଆ ସିଏ ଏବେ ହିଁ ଏଲ କେଜି ରେ ତାର ଆଡମିସନ ହେଲା।
ହଁ କୁନି ଭଉଣୀ ଟା ତମର।
ହଁ ହଁ। । ହୁଁ।
ତମେ କୋଉ କଲେଜ ରେ ପଢୁଥିଲ କହିଲ ଯୋଉ ଯୋଉ।
ଆମର ଆଦି କବି ସାରଳା। ହଁ।
। ପୁଅ ଟା ଉଠିବନା।
ହଁ ହଁ ରାହାମା ଅଳ୍ପ ବା। ହଁ ଏଡଶ ମ ତ ଆହୁରି ରହିଲାଣି ସେ ଶିଆଳିଆଡେ। ରାହାମାଟା ତ ଆମର ପାରାଦୀପ କଟକ ରୋଡ।
ମୁଁ ଜମା ବି ତମ ପାରାଦ୍ୱୀପ ସାଇଡ ଯାଇନି ଜମା ବି ଯାଇନି।
ହଁ ପାରାଦ୍ୱୀପ ଏବେ ବଢିଆ ହେଇଗଲାଣି ବା ଏବେ ହେଇଯାଇଛି। ଛି ଆମର ସେ ଯୋଉ କି ବଙ୍ଗଳା ଗୋଟେ କୁହନ୍ତନି ନେହେରୁ ବଙ୍ଗଳା। ହଁ ସେଇଟା ସେଇଟା ଏବେ ବଢିଆ ହେଇଯାଇଛି।
ହୁଁ।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
ଆଉ ଆଉ କଣ ମାନେ ପ୍ଲସ୍ ଥ୍ରି ସହିତ ଯୋଉ ନାଇଁ। ବ୍ୟାଙ୍କିଙ୍ଗ ତ ପକେଇ ପାରିବନି ବାସ୍।
ପ୍ଲସ୍ ଥ୍ରୀ ନାଇଁ ବି ସି କରିବି ନା।
ବିଶି ଏ କରିବ।
ହଁ। ହୁଁ। ହଁ ଆଉ। ବର୍ଷା ହଉନି।
ନାଇଁ ନାଇଁ ଆମର ଏଠି ବର୍ଷା କମି ଯାଇଛି କାଲି ଯୋଉ ବର୍ଷା। ଆଜି ହେଲେ ଗୋଟେ ପାଗ ଗୋଟେ ପ୍ରକାର ଆଜି ହେଲା।
ସକାଳୁ ତ ଲାଗିକି ରହିଥିଲେ ଏବେ ଟିକେ କମିଛି।
ହଁ। ଆଉ ତା ଦେହରେ ଯୋଉ ବର୍ଷାରେ ଯୋଉ ନେଟ୍ ପ୍ରୋବ୍ଲେମ ତମର କୋଉ ସିମ୍।
ମୋର ଜିଓ।
କାହିଁ କହୁଛ ଜୀଓ ନା ଧରନୀ।
କାଇଁ।
ବିଶ୍ୱାସ କରି ବେନି ଜୀଓ ମାନେ ଏତେ ନେଟୱାର୍କ ସ୍ଲୋ ହଉଛି ମୋର ଏଠି ଆମର ମାନେ। କଲ୍ ମାନେ କଲ୍ କଲା ବେଳକୁ ମାନେ ଦି ମିନିଟ୍ ଭିତରେ ବେଳେ ବଳେ ମୋର କଟିଗଲା।
ହୁଁ ହୁଁ ଅ ହ। ଆଉଁ କି ଆମର ଏଠି ସବୁ ନେଟୱାର୍କ ଭଲ। ତାପରେ ମୋର ଏନ୍‌ ଯୋଉ ସିମ ଟା ସେଥିରେ ମୁଁ ଅନ ଲିମି ଟେଡ୍‌ ଡାଟା ପକେଇ ଦେଇଛି ଏତେ ଆଉ ନେଟେ ପ୍ରୋବ୍ଲେମ ବି ହଉନି।
ହ ଆମର ଏଟି ଜିଓ ଟୋଟାଲି ସ୍ଲୋ ହଉଛି ମାନେ ବିନା ବାହାରେରେ ବାହାରକୁ ନ ଭାର୍ ଲେ ଘର ଭି ତେରେ କଥା ବି ହେଇ ହଉନି।
ହଁ ହଁ ସେ ଗୋଟେ ଗୋଟେ ଜାଗା ସେମ୍ ତି ଥାଏ ଆଉ।
ଏୟାରଟେଲ ଭଲ ଚାଲ୍ ଚି ମୁଁ ସେ କଇଲି ଜିଓ ଟା ଆମକୁ ଟିକ ଟାଇମ ରେ ଧୋକା ଦେଇଦବ।
ହଁ ଗୋଟେ ଗୋଟେ ଜାଗାରେ ଜିଓଚାଲେନି।
ନା ବା। କିନ୍ତୁ ଭଲ ହେହେଇଚି।
ହଁ ଜିଓର ହଟ୍ ମୁଁ ତ ଆଉ କୋଉ ସିମ ମତେ ଇଏ ନୁହଁ। ମତେ ମୋର ସେଇ ଫାଷ୍ଟ ରୁ ସେଇ ଜିଓ ହିଁ ଚାଲ୍‌ଛି।
ହଁ।
ହୁଁ।
ତମେ ବଡ ଫ୍ୟାମିଲି ନା ନାଇଁ ଛୋ
ହଁ ଆମର ବଡ ଫ୍ୟାମିଲି ଜଏଣ୍ଟ ଫ୍ୟାମିଲି ଆମର ପୁଣି।
ଜଏଣ୍ଟ ଫ୍ୟାମିଲି?
ହଁ। ବଡ ମାନେ ଏତେ ବି ବଡ ନା ଆମର ମୋ ମାମା ଆଉ ପାପା। ତାପରେ ମୋ ସାନ ଭଉଣୀ ବଡ ମା ବଡ ବାପା। ତାଙ୍କର ଗୋଟେ ଉଁ ଝିଅ ମୋ ଠାରୁ ବଡ ସେ ଦିଦି ତା ପରେ ଆ ମୋର ଅ ଜେଜେମା ଆଉ।
ଅହ ଅ ମତେ ନା ବଡ ଫ୍ୟାମିଲି ବହୁତ ଭଲ ଲାଗେ।
ହଁ ତାପରେ ଜଏଣ୍ଟ ଫାମିଲିରେ ଆହୁରି ମାନେ ମଜା ଲାଗେ ସବୁ ହୁଁ ତାପରେ ଛୁଟି ଭୁଟି ହେଲେ ସବୁ ସମେସ୍ତେ ଯାଇଥିବେ ଆସିବେ।
ତାଙ୍କ ଘରଟା ଟାଲ ହାଉସ୍‌ଫୁଲ ଲାଗେ ଭଲ ଲାଗେ।
ହଁ ମୋ ଦିଦି ବି ଏଇ ମାନେ ଇଏ କାମ କରୁଛି ବା। ଏଇ ଆମେ ଯେମ୍ ତି କଥା ହଉଛେ ହଁ।
ମୁଁ କହିଲି ସେ ଜବ୍ କରୁନାହାନ୍ତି ନା ପଢା ପଢି କରୁଛନ୍ତି?
ତାର ଗ୍ରାଜୁଏସନ ସାରିଛି ତାପରେ ତେ ଏଇ ମାନେ ଇଣ୍ଟରଭି୍ୟୁ ଘରିବା ଦଉଛି ତଥାପି ପଢାପଢି କରୁଛି ସବୁ ଏ
କମ୍ପିଟେଟିଭ କମ୍ପିଟଟିଟିଭ ନା ଆଉ କିଛି ପାଇଁ?
ନାଇଁ ନାଇ ଏଇ କମ୍ପିଟିଭ ପାଇଁ ହିଁ ପ୍ର ପଢାପଢି କରୁଛି।
ଅହ ସେ ଘରେ ଅଛନ୍ତି ନା ନାଇଁ ବାହାରେ କୋଉଠି?
ଆ ନାଇଁ ନାଇଁ ଏ ଘରେ ହିଁ ରଛି ଏଇ କାମ କରୁଛି ପଢାପଢି କରୁଛି ଆଉ।
ମୁଁ କହିଲି ତମେ କାଲିଠା ଏଇମାନେ